ହାଲୋ
ହାଲୋ ବନ୍ଧୁ ନମସ୍କାର।
ଆଜ୍ଞ ବନ୍ଧୁ ନମସ୍କାର। କଣ କରୁଥିଲେ ଆପଣ?
ଏଇ ଜଷ୍ଟ୍ ମୁ ଖାାୟାପାଇଁ ଖାଇବା ପାଇଁ ପ୍ରିପାରେସନ୍ କରୁଥିଲି ଆଉ।
ହେଲେ ଖାଇବା ପାଇଁ ପ୍ରସ୍ତୁତ ଆପଣ କରି ସାରିଲେଣି। ଖାଇବାରେ କଣ ପ୍ରସ୍ତୁତ କରୁଛନ୍ତି?
ବହୁତ କିଛି ସେସବୁ ବିଷୟରେ ଆଲୋଚନା କରିଲେ ଏବେ ବହୁତ ସମୟ ହେଇଯିବ ମୁଁ କଣ କହୁଥିଲି କି ଆଉ କୁଆଡ଼େ ଯୋଉ ଯିବା କଥା କହୁଥିଲେ କଣ ହେଲା ସେ ସବୁ କଥା କ୍ୟାନସର୍ ହେଇଗଲା କି?
ହୁଁ ସେ ସବୁ ଯୋଜନା ତ ଏ ପର୍ଯ୍ୟନ୍ତ କିଛି ମୁଁ। କରେ ନାହିଁ କିଛି ଫାଇନାଲ୍ ଡିସିସନ୍। ତ ଦେଖିବା ଯୋଜନା ତ ଅଛି ଦେଖିବା ଯୋଜନା କଣ ହଉଛି। ତ ଆପଣ କଣ କହୁଛନ୍ତି ଆପଣଙ୍କର ଇଚ୍ଛା ଅଛି ନା ଇଚ୍ଛା ନାହିଁ।
ମୋର ସେମିତି କିଛି ନାହିଁ ଯଦି ଏତେ ପ୍ରୋବ୍ଲେମ ଅଛି ଆମ ନ ଯିବା ଠିକ୍ ତ। ନହେଲେ ମୁଁ ଆଉ କଣ ପ୍ଲାନ୍ କରିବି ନହେଲେ ଘରକୁ ପଳେଇବି କଣ କରିବି ଦେଖିବି ଟିକେଟ୍ କଥା। ଦେଖାଯାଉ
ଆଜ୍ଞା ଆଜ୍ଞା ନିଶ୍ଚ
କଣ ହଉଛି ଫାଇନାଲ ହଁ ଫାଇନାଲ ହେଲେ। ଫାଇନାଲ ହେଲେ ଗୋଟେ ଭଲ ଆଉ।
ଆଜ୍ଞା।
ହୁଁ କଣ ଖାଇଲିେ ଆଜି।
ଏମତିକି ଆପଣ କହିଥିଲେି ସନ୍ଧ୍ୟାବେଳେ ମୁଁ ଆଉ ମୋର ବନ୍ଧୁ ଆଳୁ ପରଟା କରିଥିଲୁ। ଆଳୁ ପରଟା ଖାଇ ଦେଇେଥିବାରୁ ପେଟ ଟିକେ ଏବେ ଭଲ ଲାଗୁନି। ଟିକେ ବାନ୍ତି ବାନ୍ତି ଲାଗୁଛି।
ହୁଁ ଶୋଇପଡ଼ିବେ ଆଉ।
ଆଜ୍ଞା ଖାଇବା ତ ସରିଗଲାଣି ଯେହେତୁ, ସନ୍ଧ୍ୟା ବେଳେ ମୁଁ ଶୋଇ ପଡୁଥିଲି ତ, ସେଥିପାଇଁ ଏବେ ନିଦ ଆସୁନି।
ହୁଁ ହୁଁ। ଆଉ କଣ କହୁଥିଲି କି? ଆପଣଙ୍କ ଘରେ ଗାଈ ପାଳନ ହୁଏ?
ଗାଇପଳନ? ଆଜ୍ଞା ଆଜ୍ଞା, ନିଶ୍ଚିତ କାହିଁକି ନା ମୁଁ ଯେବେଠୁ ଜନ୍ମ ହେଲେଣି ସେବେଠୁ ମୁଁ ଦେଖୁଛି। ଘରେ ଆମର ଯାହା ବି ହେଲେ ଗୋଟିଏ ତ, ଅତି କମ ରେ ଗୋଟିଏ ଗାଈ ତ ରହିଥିବ ନି୍ଚ
ତାଙ୍କ-ତାଙ୍କ ଭିତରୁ ତମର ଫେବୋରାଇଟ କଣ, କୋଉଟା? କେଉଟା ଥିଲା?
ଫେବୋରାଇଟ ସେମିତି କାହିଁକିନା ଗାଈ, ଗାଈ ଉପରେ ମୋର ତ ସେମିତି କିଛି ବିଶେଷ ମାନେ ଜ୍ଞାନ ନାହିଁ। କାହିଁକି ନା ମୋର ଛୋଟ ଛୋଟ ଭାଇ ଯିଏ ରହୁଛନ୍ତି, ସିଏ ଗାଈ- ଗାଈକୁ ଟିକେ ଅଧିକା ଭଲ ପାଆନ୍ତି।
ହୁଁ।
ତ ସେ ତାର ନା ବି ଦେଇଥିଲେ ଯେହେତୁ ୟା ପୂର୍ବରୁ ଆମର ଥିଲା। କାଳି ବୋଲି ଗୋଟେ ଗାଈ ଥିଲା। ଏବେ, ଏବେ ଯେ ଗାଈ ଅଛି, ସିଏ ବି ତାର ଗୋଟେ ବି କଣ ନାଁ ଦେଇଛି। ମୋର ମନେ ନାହିଁ ସେତେଟା ବିଶେଷ ଏବେ ବି ଜଣ- ଗୋଟେ ଗାଈ ଅଛି।
ହୁଁ।
ଆଜ୍ଞା। ଯାହାର କି ସେବା ମୋର ମା କରନ୍ତି। ଆଜ୍ଞା। ତ ଆପଣ ଗାଈ ବିଷୟରେ କେମିତି କଣ ହଠାତ୍ ପଚାରିଲେ କିଛି ଜାଣିବାକୁ ଚାହୁଁଛନ୍ତି ଗାଈ ଉପରେ?
ଏମିତି ପଚାରିଲି ଯେ ମୋର କଣ ନା ବଉଳା କଥା ମନେ ପଡିଗଲା। ବଉଳା ଜଣେ ଆମର ଥିଲା। ଉ ମାନେ ବହୁତ ପୁରୁଣା ଆକ୍ଚୁଆଲି ଗାଈ। ତ ତା କଥା ମନେ ପଡିଲା ଏମତି ବହୁତ କଳାହଳ ସୃଷ୍ଟି ଥିଲା। ଏମିତି ରଖିଥିଲେ କଷ୍ଟ ମଷ୍ଟେ ହଁ ଏପଟେ ଆମର ବଡବାପାଙ୍କର ଏମିତି ଶୁଣା ହେଉଥିଲେ, ଯାହା ହଉ। ତାକୁ ବାପା କୋଉଠି ବି ଯଦି ଥିବେ, ତାକୁ ବଉଳା ଡାକିଦେବେ ସାଙ୍ଗେ, ସାଙ୍ଗ ସିଏ ଅନଉଥିଲା।
ଆଜ୍ଞା ସେମିତି ଆପଣଙ୍କର ବଉଳା ଯେମିତି? ଆମ ଘରେ ବି ଗୋଟେ କାଳି ଥିଲା।
ହଁ। ତା ପୂର୍ବରୁ ଆହୁରି ଥିଲେ। ବହୁତ ଥିଲେ। ଯୋଉ ମୋ ଛୁଆ ଭାଲିଆ ଆମର ଆଗରୁଚ ରଖା ହଉଥିଲା ପ୍ରପର ଏମିତି ସମସ୍ତେ ମିଶିକି ରଖୁଥିଲୁ। ଏବେ ତ ପରେ ତ ବାପା ଏକା ରଖିଲେ ବୋଉ କହୁଥିଲା ରଖ ରଖ ବୋଲି। ତ ତାପରେ ତାକୁ ନ ହେଲା ବେଳକୁ ସମ୍ଭାଳି ନ ପାରିଲା ବେଳକୁ, ଗାଈ କଷ୍ଟ ଦେଇହବନି। ଯଦି ସମ୍ଭାଳି ପାରିବନି ରଖିବନି। ସେମତିଆ କଥା।
ଆଜ୍ଞା ନିଶ୍ଚିତ ଭରା, ଆମର ତ ଗୋଟେ ଅଛି ଗାଈ। ଯୋଉଟା କି ଗାଈ ପାଇଁ ଗୋଟେ ଘର ମଧ୍ୟ ଆମେ ରଖିଛୁ।
ହୁଁ।
ତାକୁ ଯେମ ତି, ଗାଈର ଆପଣ ଜାଣିଥିବେ, ଖାଦ୍ୟ ପାନୀୟ ତାକୁ ଯେମିତି, ମଣିଷ ଗୋଟେ ଖାଦ୍ୟ ପାନୀୟ ସମୟରେ, ସମୟରେ ଖାଉଛି। ଗାଈକୁ ମଧ୍ୟ ସକାଳେ ଖାଦ୍ୟ ଦିଆହବ। ସେ ପୁଣି ଆସିଲା ପରେ ତାକୁ ପୁଣି ବନ୍ଧା ହବ। ତାର ଯାହା ବି ରହୁ ଚି। ତାର ଘର ସଫା ହବ। ସବୁ କିଛି କିଛି କାର୍ଯ୍ୟ କରାଯାଉଛି ତ ଆପଣ ଛୋଟବେଳେ ଗାଈର କିଛି, ସେମିତି କି ଛି ଆପଣଙ୍କର ବିଶେଷ ଜ୍ଞାନ ଅଛି ତା ଉପରେ? କଣ କେମିତି କରୁଥିଲେ?
ନାଇଁ ସେମିତି ମାନେ ସବୁ ତ ଜ୍ଞାନ ଅଛି କାହିଁକି ନା ଧାନ କୁଟ ଟିବାକୁ ଗଲେ ଆମେ ଗୁଣ୍ଡା ରଖିକି ଆସୁଥିଲୁ ବୁଝିପାରିଲେ କି ନାଇଁ?
ଆଜ୍ଞା।
ଓ ସେସବୁ ବହୁତ କିଛି ମନେ ଅଛି ଆଉ ଯେମିତି ପତୁଳି ହଉଥିଲା। ଚାଷରେ ତ ମେନ୍ ମୁଖ୍ୟ ଯେମିତି ଖାଲି ଗାଈ ତ ନୁହେଁ। ବଳଦେବୀ ସମସ୍ତେ ରହୁଥିଲେ ବଳଦ ଭଳିଆ ସମସ୍ତେ ରହୁଥିଲେ। ତ ସେଇ ଅନୁସାରେ ଆମେ ହଳ ବି ମୁଁ କରୁଚି ବହୁତ ସେହି ସମୟରେ ଆଉ ଆମର ମଝିରେ ଗାଈ ଚୋରି ବି ହେଇଯାଇଥିଲା। ତ ବହୁତ ଭଲ ସ୍ମୃତି ମୋର ରହିଛି ଆଜ୍ଞା।
ଗାଈ ଚୋରି ବି ହଉଛି ସେଟା କେମିତି କରନ୍ତି?
ହଁ ଆଗରୁ ଆମର ବଳଦ ଥିଲେ ବହୁତ ଭଲ ଭଲ ମାନେ ପୁରା ଡେଙ୍ଗା ଡେଙ୍ଗା ତାଙ୍କ ମୁଣ୍ଡ ରେ ହ୍ୱାଇଟ୍ ଥିବ ବ୍ରାଉନ କଲର ରେ ଜାଣିପାରୁଥିବେ କେମିତି। କହୁଚି ଯେମିତି ବଡ଼ ବଡ଼ ଦେଖା ହୁଅନ୍ତି। ତ ଆମେ ରଖିକି ସାଇଡରେ ଆମର ଗୁହାଳ ଘର ରଖିକି ଆଗରୁ ପୁରୁଣା ଘର ଥିଲା ନୂଆ ଘର ହଉଥିଲା। ସେଇ ସମୟରେ ବନ୍ଧା ହେଇକି ଥିଲେ ଆସିକି ନେଇଯାଇଥିଲେ। ସେ ସମୟରେ ବଡ଼ ବୋଉ ରଖିଥିଲା।
ପ୍ରଥମ ଥର ପାଇଁ ମୁଁ ଶୁଣିଲି ଗାଈ ଚୋରି ହେଇଥିବାର କାହିଁକିନା ମୁଁ ତ ଛୋଟ ବେଳୁ କାହିଁକିନା ଆମ ଘରେ ସମସ୍ତେ ତେ ବଡ ବାପା ହଉ ଆମ ଘରେ ହଉ ସମସ୍ତଙ୍କ ଘରେ ଗାଈ ଅ ତି କମ ରେ ଛୋଟବେଳେ ତିନି ରୁ ଚାରିଟି ଥାଆନ୍ତି ଗାଈ ଛୁଆ ପିଲା ତାଙ୍କର ସବୁ ଥାନ୍ତି। କିନ୍ତୁ ଏବେ ଯେହେତୁ ସମୟ ବଦଳିଲାନି ସମୟ ବି ଦେଇ ହଉନି ସମସ୍ତଙ୍କୁ ସେଥିପାଇଁ ଯାହା ବି ହେଲେ ଘରେ ଗୋଟେ ଗାଈ ରହିଲେ ବହୁତ ଭଲ ସେଥିପାଇଁ ଗୋଟିଏ ହିଁ ଏବେ ରଖିଛୁ। ଯିଏ ବି କ୍ଷୀର ବି ଦଉଚି।
ହୁଁ।
ଆଜ୍ଞା। ଆଉ ଯେମିତି କହିଲେ ଆପଣ ବଳଦ ଥିଲା ଆଗରୁ ବଳଦ ଥିଲେ ଏବେ କିନ୍ତୁ ବିଶେଷ ବଳଦ ଦେଖିବାକୁ ମିଳୁନି।
ହୁଁ ମିଳୁଚି ଯେମିତି ଗାଁ ଗହଳିରେ କାହିଁକି ଦେଖିବାକୁ ମିଳୁନାହାନ୍ତି ନାଁ। ସେମାନେ ଆଜିକାଲି ଚାଷ ସବୁ ଟ୍ରାକ୍ଟର ରେ ଟ୍ରେଜରରେ ଏସବୁ ମାଧ୍ୟମରେ ସବୁ କରୁଚନ୍ତି ସେଥିପାଇଁ ବେଶୀ ବଳଦ ଦେଖିବାକୁ ମିଳୁନାହାଁନ୍ତି।
କାହିଁକିନା ଆଗରୁ ମୁଁ ନିଜେ ହିଁ ଦେଖିଛି ଛୋଟବେଳେ ବଳଦ ବହୁତ ଥିଲେ ଏବେ କିନ୍ତୁ ଗାଁ ରେ କାହିଁକି ନା କେତେଟା ଘର ଖାଲି ଗାଈ ରଖିଛନ୍ତି ଯା ବଳଦତ ତ ଦେଖା ହିଁ ଯାଉନାହାନ୍ତି।
ହୁଁ। ନାଇଁ ରଖୁଛନ୍ତି ଯେ ମାନେ ଗ୍ରାମରେ ବଟ୍ ଆଗ ଭଳିଆ ନାହିଁ ଯେମିତି ଠିକ୍ କହିଲେ।
ଆଜ୍ଞା ଆଜ୍ଞା।
ଯାହା ହଉ ଆମର ବି ଦେଖିବା ଆଗାମୀ ଅଧ୍ୟାୟରେ ପ୍ଲାନ୍ କରାଯିବ ଦେଖାଯାଉ କଣ ହଉଛି।
ଆଜ୍ଞା ନିଶ୍ଚିତ ଭାବରେ। ତ ଆପଣ ଯେମିତିକି ଏବେ ତ ଆପଣ କର୍ମକ୍ଷେତ୍ରକୁୁ ଯାଉଛନ୍ତି ତ ଭବିଷ୍ୟତରେ ଆପଣ କଣ କେ ଛି ଯୋଜନା ରଖିଚନ୍ତି ମାନେ କିଛି ବ୍ୟବସ୍ ତେ କରିବା ପାଇଁ କି ଆପଣଙ୍କର କିଛି ଯୋଜନା ରହୁଛି କଣ କେମିତି?
ହୁଁ ଯୋଜନା ତ ରହୁଛି ବ୍ୟବସାୟ କରିବା ପାଇଁ। ମୋର ତ ପ୍ରଥମରୁ ଷ୍ଟାର୍ଟିଂ ର ପସନ୍ଦ ରେଷ୍ଟୁରାଣ୍ଟ କରିବା ପାଇଁ। ଆ ଦେଖାଯାଉ ଆଗାମୀ ଅଧ୍ୟାୟରେ କେମିତି କଣ ଚାଲୁଛି। ଭଗବାନଙ୍କ ଦୟାରୁ ଯଦି। ଆ କିଛି ସେ ମିଳିଲା ଟାଇମ ହୁଁ।
ରେଷ୍ଟୁରାଣ୍ଟ ରୁ ମତେ ଗୋଟେ କଥା ମନେ ପଡିଲା ଯଦି ଗୋ ଟେ ଆମେ ଯେମିତିକି ମନେ କରନ୍ତୁ କ୍ୟାଫେ ହଉ ଯୋଉଠି ଆମେ ଚା ପିଅନ୍ ଏବେ ତ ବହୁତ ଭିନ୍ନ ଭିନ୍ନ ପ୍ରକାରର ଆସୁଛି ଯୋଉଠି ବାହାରେ ଗୋଟେ ଭି ତରେ ଗୋଟେ ଛୋଟ କ୍ୟାବିନ କରି ବାହାରେ ଚାରି ଛଅଟି ଚେୟାର ଟେବୁଲ ପକେଇଲେ ସେଠି ଟିକେ ଆଲୋକିତ କରିଦେଲେ ଟିକେ ଭଲ ମାନେ ସାଜସଜ୍ଜା କଲେ। ଲୋକମାନେ ବହୁତ ଆସିବେ। ତାର କେମିତି କଣ ଆପଣ ଭାବୁଛନ୍ତି କେତେ ଖର୍ଚ୍ଚ ଆସିବ? ଗୋଟେ ଜାଗାରେ ଯଦି ଆମେ କରୁଛନ୍ତି।
ନର୍ମାଲି ଯଦି ଛୋଟ ଗାଡ଼ି ଟିଏ କରିବା ଆଦି ଲକ୍ଷରେ ବି ହେଇଯାଉଛି।
ଆଜ୍ଞା ବିଶେଷ କାହିଁକି ନା ଯେହେତୁ ଆମେ ପ୍ରଥମ ଆରମ୍ଭ କରିବାକୁ ଚାହୁଁବେ ତ ପ୍ରଥମେ ତ ବେଶୀ ଆପଣ ନିବେଶ କରିବାଟା ଭଲ ଭଲ ହବନି କାହିଁକିନା କ୍ଷତି ବି ହେଇପାରେ ଲାଭ ବି ହେଇପାରେ। ତ ଆମେ କିଛି କମ ରେ ହିଁ ଆରମ୍ଭ କରେ କିନ୍ତୁ ଭଲ ସାଜସଜ୍ଜା କଲେ ଆକର୍ଷଣୀୟ ଲାଗିବ ଲୋକମାନେ ଆସିବାକୁ ପସନ୍ଦ ସନ୍ ପାଇବେ ତ ୟା ଉପରେ କଣ ମତାମତ ରହୁଛି ଆପଣଙ୍କର?
ନିହାତି ମୁ ମୁ ମୋ ମତାମତ ସବୁଠାରୁ ସବୁବେଳେ ପ୍ରାୟୋରିଟି ଯାହାବି ଆପଣ କିଛି ବି ସମୟ ଷ୍ଟାର୍ଟ କରନ୍ତୁ। କେହି ଜନ୍ମରୁ ସଫଳ ହୋଇକି ଆସିନଥାନ୍ତି। ତ ଆମେ ଯଦି ବିଫଳ ଯେମିତି ଷ୍ଟାର୍ଟ ଟିଙ୍ଗ ଟାଇମ୍ ରେ ଆମେ ଯଦି ଧୈର୍ଯ୍ୟହରା ହୋଇ ଦେଇ ସେ ଟାଇମ୍ରେ ଧୈର୍ଯ୍ୟହରା ହଉ ମାନେ ହବା ହଉଛି ସୁନିଶ୍ଚିତ ତ ସେଇ ସମୟରେ ଯଦି ଆମେ କଷ୍ଟ କରିକି ଆହୁରି କଷ୍ଟ କରିକି କିଛି ସେସବୁ ନ ଦେଖିକି ଲାଭ କ୍ଷତି ଆମେ ଯଦି ଆଗେଇ ଚାଲିବୁ କିଛି ଗୋଟେ ଦୃଢ଼ ନିଷ୍ପତ୍ତି ନେଇକି ବାସ୍ କରିବାର ଅଛି। ଆଗେଇ ଯିବାର ଅଛି ତାପରେ ଭଗବାନ ଆପେ ଆପେ ଆମକୁ ଆଗକୁ ନେଇଯିବେ। ତ ଯାହାବି କଲେ ଟିକେ ଧ୍ୟାନ ଦେଇକି କଲେ ବହୁତ କିଛି ହେଇପାରିବ।
ସୁନ୍ଦର ପରାମର୍ଶ ଟିଏ ଆପଣ ଦେଲେ ନିଶ୍ଚିତ ଭାବରେ, ମୁଁ ଯଦି କେବେ ଆଗକୁ ଯୋଜନା କରୁଛି ତ ଆପଣଙ୍କ ପରାମର୍ଶ ମନେ ରଖିବି।
ନିହାତି, ନିହାତି, ମୁଁ ବି ଯାଉଛି ଆପଣ ଶୁଅନ୍ତୁ ଆଉ ମୁଁ ବି
ନା ସେମିତି କିଛି ନାହିଁ ଯେ, ମୁଁ ଏବେ ଶୋଇବାକୁ ଯାଉଛି ଆପଣ ଯା ମନେ ପକେଇଛନ୍ତି ତ ନିଶ୍ଚିତ ଭାବରେ ଆପଣଙ୍କୁ କିଛି ସମୟ ଦେଲେ। ଆପଣ ବି ଆପଣଙ୍କର ମନ ବି ହାଲକା ଲାଗିବ। ମୋର ମଧ୍ୟ ମନ ହାଲକା ଲାଗିବ କିଛିଟା ସ୍ମୃତି ଆମେ ନିଜ ଭିତରେ ବାଣ୍ଟିଲେ।
ନିହାତି ନିହାତି କେତେ ଭଲ କଥା ଆପଣ କହୁଛନ୍ତି।
ଆଜ୍ଞା ଧନ୍ୟବାଦ ବନ୍ଧୁ ଯାହା ହଉ ଭଲ ଭଲ ଲାଗିଲା ଆପଣଙ୍କ କଥା ଟା ଶୁଣିକି।
ହୁଁ ଯାଆ ହଉ ଆପ ଆପଣ ବି ବହୁତ ମିଠା ମିଠା କଥା କହୁଛନ୍ତି ତା ସହିତ କିଛି ଜ୍ଞାନ ଆଉ ବାଣ୍ଟିବା କଥାବାର୍ତ୍ତା କରୁଛନ୍ତି ସେ ବି ବହୁତ ଭଲ ଲାଗିଲା ମତେ ଆପଣଙ୍କ ସହିତ କଥା ହୋଇ। ଆଉ ଆଗାମୀ ଅଧ୍ୟାୟରେ ଦେଖାଯାଉ ଆପଣ ଯୋଉ ପ୍ଲାନ୍ଟା ଜଣେଇଲେ ଯେଦି ଆପଣ କିଛି ଏ ବିଷୟରେ ଆଲୋଚନା କରିବେ ଆଗୁକୁ ମୁଁ ତା ତା ପାଇଁ ମୁଁ ପ୍ରସ୍ତୁତ ଅଛି। ସବୁବେଳେ ସାହାଯ୍ୟ ପଛ ପଟେ ଆଗ ପଟେ ସବୁ ପଟେ ମୁଁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି। ବାସ୍ ଟିକେ ମସ୍ତିଷ୍କ ସପୋର୍ଟ ଦରକାର ମାନେ ସାହାଯ୍ୟ ଦରକାର୍ ବାସ୍ ଏତିକି ଆଉ କିଛି ନୁହଁ।
ଆଜ୍ଞା, ଆଜ୍ଞା, ନିଶ୍ଚିତ ଭାବରେ। ଏସବୁ କ୍ଷେତ୍ର କ୍ଷେତ୍ରରେ ସାହାଯ୍ୟ ନହେଲେ ଆପଣ କିଛି କରି ହିଁ ପାରିବେ ନାହିଁ।
ନାଇଁ ନାଇଁ ସେମିତି କିଛି ନାଇଁ ଯେ କରିପାରିବିନି। କରିହବ ବଟ୍ କଥା କଣ କି? ଯେ ଗୋଟେ ସପୋର୍ଟ ଥିଲେ ବାସ୍ ପଇସା ପତ୍ର ସେମିତି କିଛି ସପୋର୍ଟ ନାହିଁ ଗୋଟେ ବ୍ୟାକ୍ବୋନ୍ ସପୋର୍ଟ ଥିଲେହିଁ। ବହୁତ ଭଲ ହୁଁ।
ଆଜ୍ଞା ନିଶ୍ଚିତ ଭାବରେ ଭଲ ଲାଗିଲା ଆପଣଙ୍କ ସହ କଥା ହେଇ, କୁହନ୍ତୁ କଣ କହୁଥିଲେ?
ନାଇଁ ମୁଁ ସେମିତି କିଛି କହିନାହିଁ, ଦେଖାଯାଉ କଣ ହଉଛି ଆଉ? ନା କଣ କହୁଛନ୍ତି?
ତ ଆପଣଙ୍କର ତାହେଲେ ଏବେ ଯୋଜନା କଣ ରହୁଛି ରାତିରେ ରାତ୍ରି ଭୋଜନ ସରିଗଲାଣି?
ନାଇଁ ରାତ୍ରି ଭୋଜନ କରିକି ଶୋଇବି ନିଦ ବି ଆସିଲାଣି। ଆପଣ ବି ଯାଆନ୍ତୁ ଶୁଅନ୍ତୁ ରଖୁଚି ତାହେଲେ, ଜୟ ଜଗନ୍ନାଥ ବନ୍ଧୁ।
ନିଶ୍ଚିତ ଭାବରେ ଧନ୍ୟବାଦ ବନ୍ଧୁ, ଜୟ ଜଗନ୍ନାଥ ଆପଣଙ୍କ ସହିତ କଥା ହି ଭଲ ଲାଗିଲା।
ହୁଁ ଆପଣଙ୍କ ସହିତ ବି କଥା ହେଇ ବହୁତ ଭଲ ଲାଗିଲା। ହ୍ୟାଲୋ।